ହେଲୋ। ହାଲୋ ହଁ ଏଇ ନା ଜଷ୍ଟ ଛୁଟ ଟି ହେଲା ଟିକେ ବସିଚି କାମ ଦାମ ଟିକେ କାଗଜ ପତ୍ର କାମ ଅଛି କରୁଚି ଆଉ।
ନାଇଁ ସତରେ ଏଇ ସବୁ ହେଡ ସାର୍ ଅଛନ୍ତି ବହୁତ ଖଟଉଛନ୍ତି। ମୋର ଫାଙ୍କା ପିରିୟଡ ଅଛି ମୁଁ କହିଲି ନାଇଁ ସାର୍ ମୁଁ ଏ ପିରିୟଡ ଟା ଦିଅନ୍ତୁନି ମତେ ଏକ୍ସଟ୍ରା କ୍ଲାସ ହେଇଯାଉଚି ଗୋଟେ ଷଷ୍ଠ ଶ୍ରେଣୀରେ ଆ ଏ ଅଷ୍ଟମ ଶ୍ରେଣୀରେ ଏକ୍ସଟ୍ରା କ୍ଲାସ ଦେଇ ଦେଇଚ ନ୍ତି ଏନା ଚାରିଟା ପରେ ଆହୁରି ଅଛି।
ଆଚ୍ଛା ମୁଁ ସେଇଥିପାଇଁ କହୁଚି ଆପଣ ଆପ ଆମ ସ୍କୁଲକୁ ଆସନ୍ତୁ ହେଡ ମାଷ୍ଟର ବଢିଆ ମ୍ ଫ୍ରିବି ଦଉଚି ପଇସା ବି ଟିକେ କମ୍ ଦଉଚି ଯେ ବଟ୍ ଚଳିବ।
ନା ମ ଚଳିବ କେମିତି ମ ଇଏ ସଳା ଦିନିଷ ପତ୍ର କିଣିଆରେ ସବୁ ପଳଉଚୁ।
ହଁ ଟିଚର ଦରମା ଆଉ କଣ ଯେତିକି ଆସିବ କା ପାଟିକୁ।
ମୁଁ ଭାବୁଚି ଟ୍ରାନ୍ସଫର୍ ହେଇଯିବି ମାନେ କିଛି ଆପ୍ଲିକେସନ ଦେଇକି
ହୁଁ ହଁ ସେମିତି କଲେ ବି ଭଲ ହଅନ୍ତା ଗୋଟେ ଭଲ ଜାଗାରେ କୁଆଡେ ପାଇବୁ ଭଲ ଆଉ ଅଫର
ଅଫର ତ ମତେ ଆସିଥିଲା ମାନେ ଏଠୁଁ ଆମର ରହିଲା ଯୋଉ ଅ ଏଇ ଯୋଉ କୋଉ ଗଟେ ବିଦ୍ୟାସାଗର କଲେଜ ନାହିଁ ଗୋଟେ? ଏଇଠି ସେ କଲେଜରେ ଅଫର ଆସିଥିଲା କି ଆର୍ସ ପଢ଼େବା ପାଇଁ। ତାଙ୍କର ଯୋଉ ହିଷ୍ଟ୍ରି ଅଛି ସେଟା ପଢ଼େଇଆର ଅଫର ଆସିଥିଲା।
ଖତା ଚକିଂ କୋ କୋ ଖାଲି କହୁଚନ୍ତି ଖାତା ଚେକିଂ କର ହୋମୱାର୍କ ଦିଅ। ଆରେ ଏତେ କଣ ହୋମୱାର୍କ ଆରେ ପିଲା ଟିକେ ଘରେ ହେଲେ ବ ସେଲଷ୍ଟଡି ଟା କରିବ କି ନାଇଁ ନା ଖାଲି ହୋମୱର୍କ କରିବ।
ସେଇ କଥା ତ ମୁଁ ତାଙ୍କୁ ବାରମ୍ବାର ବୁଝେଇଲି ଶୁଣୁନାହାନ୍ତି ଆ ଆମର ଯିଏ ଅଛନ୍ତି ଖାଲି କଣ କୁହୁଅନ୍ତି ଫାଙ୍କା ପିରିୟଡ ଦେଖିଲେ ନା ଧର ଆମେ ଫାଙ୍କା ବସିଲୁ କିଛି ଗୋଟେ କଲୁ ନାଇଁ ନଇ ତମେ ଏକ୍ସଟ୍ରା କ୍ଲାସ କର।
ଆ ଇଏତ ଭାରି ହଇରାଣିଆ ଲୋକ।
ଆଉ କଣ ପାଞ୍ଚ ମିନିଟ ବସେଇ ତ ଦଉନାହାନ୍ତି ଆରେ ରିଶେଷ ଟାଇମ୍ ରେ ଖାଇଲା ବେଳେ ଆରେ ସାର୍ ଆପଣଙ୍କର ଆଉ ଗୋଟେ ପିରିୟଡ ଅଛି ନେଇଯାଆନ୍ତୁ।
ହେ ତିରିକା ଭାରି ହଇରାଣ କରୁଛନ୍ତି ଆଉ।
ତ ହଇରାଣ ତାପରେ ଆମର ବି ଯୋଉ ଛୁଟି ଅଛି ଛୁଟି ମାଗିଲା ବେଳକୁ ଛୁ ଟି ବି ଦଉନାହାନ୍ତି।
ହୁଁ ମୁଁ ବା ଏଇ ଛୁଟି ନେଇକି ସାଙ୍ଗମାନାନଙ୍କ ସହ ଟିକେ ବୁଲିବାକୁ ପଳେଇଥିଲି କୋଣାର୍କ ଆଡେ।
ହଁ ଯାଇଥିଲି ପୂର୍ବ ସପ୍ତାହ ବୁଲାବୁଲି କଲୁ ଟିକେ ଖାଇବା ପିଇବା କଲୁ ବୁଲିକି ଆଇଲୁ ସମୁଦ୍ର କୂଳରେ ସେ ଯୋଉ ସୂର୍ଯ୍ୟ ମନ୍ଦିର ଟିକେ ଗଲୁ
ହଁ ଆରେ ବା ବଢ଼ିଆ ତ।
ହୁଁ।
ମାନେ ତମର ସବୁ ଟିଚର ମିଚର କଣ କି ସବୁ ଅଛନ୍ତି ନା ଏଇ ରିଟାର୍ଡ଼ ହେଲେଣି?
ଆମର ଅ ଚନ୍ଦ୍ର ଭାଇନା ତ କଣ ରିଟାୟାର୍ଡ କରିବା ଉପରେ ତାଙ୍କର କଣ ଆଇଟା ଲାଷ୍ଟ ବର୍ଷ। ଭାନୁ ଭାଇନା ତ ରିଟାୟାର୍ଡ କର ସାଲେଣି। ଆଉ ଯିବ ଭୁବନ ସାର୍ ଅଛନ୍ତି ଆଉ ରୋଶନ ସାର୍ ଅଛନ୍ତି ଆଉ ରୀଟାଟ୍ କରିନାହାନ୍ତି ଅ ଛନ୍ତି ମୋରଷ
ତାଙ୍କୁ କଣ ମାନେ ଫେରୁୱଲ ଫେରୁୱାଲ ଦବାର କିଛି ପ୍ଲାନିଂ ଅଛି ନା
ହଁ ସେ ହେଡମାଷ୍ଟର କଣ କରିବ କେ ଜାଣି ସିଏ ତାକୁ ଭାରି ଅ ମାନେ କଁ ଗଳୁଆ ଲୋକ।
ସେ ବହୁତ ମାନେ ହଇରାଣ କରୁଚନ୍ତି।
ତାଙ୍କ କଥା କଣ ସେ ଯଦି କରିବେ ଆମକୁ ସବୁ ଖଟେଇବେ ନା ଲୋକ ବାକ କାହା ବୁଝିବେ ଆମକୁ କହିବେ ଏଇ କାମ କର ସେ କାମ କର
ତାପରେ ତାଙ୍କ ଟ୍ୟାକ୍ସ ବି ଟିକେ କମ ଥିଲା ଥିଲା ସେଏ ଗମେଣ୍ଟ ତରଫରୁ କିଛି ଗୋଟେ ପଣି ଆଉଚି ଯେ ଆମେ ଆହୁରି ହଇରାଣଉଚୁ।
ହୁଁ।
ଗମେଣ୍ଟ ଖାଲି କହୁଛି ଆରେ ଛୁଆ ଙ୍କ କଥା ବୁଝ ଛୁଆଙ୍କ ଙ୍କ କଥା କଣ ବୁଝିବୁ ଛୁଆ ଆଗ ନିଜେ ପାଠରେ ଇଣ୍ଟରେଷ୍ଟ ଦେଲେ ଆମେ ତାଙ୍କୁ ପଢେଇବୁ।
ହୁଁ ଆଉ ଛୁଆଙ୍କୁ କେତେ ଠେଲି ଠେଲି ପଢେଇବ। ତାଙ୍କ ଆଡୁ ଟିକେ ତ ରହିବା କଥା ନା ଗୋଟେ ଇ ଛାସ
ଓହୋ। ଆଉ ଆପଣଙ୍କର ଶନି ରବି ଛୁଟି ରହୁଛି?
ହଁ ଶନି ରବି ଛୁଟି ରହୁଛି।
ଆମରି ଯା ଖାଲି ଭାଗ୍ୟ ଖରାପ ରବିବାର ବି ଡାକି ଦଉସନ୍ତି କହୁସନ୍ତି ପିଲାଙ୍କ ଆସାମେଣ୍ଟ ଅଛି ସେରା ସବୁ ଯାଙ୍କ କମ୍ପ୍ଲିଟ କର। ତାଙ୍କର ଆଗକୁ ଏକ୍ଜାମ ଅଛି ତାଙ୍କ ପାଇଁ କୋଶ୍ଚିନ୍ ତିଆରି କର ସଣ୍ଡେରେ ବି ଛୁଟି ନାହିଁ।
ହୁଁ।
ଅଯଥା ଝାମେଲା ଖାଲି ଆଉ ଆ - ଆପଣଙ୍କର ଚାକିରି କାଳ କେତେ ବର୍ଷ ରହିଲା?
ମୋର ଆଉ ଦି ବର୍ଷ ଖଣ୍ଡେ ରହୁଛି।
ମାନେ ଆ
ହଁ ଆପଣଙ୍କୁ ତ ସେଇ ଆଉ ବର୍ଷେ ଖଣ୍ଡେ ଥିବ ଆଉ କଣ
କଣ କରିବା ଆମେ ତ ଯିବା ଉପରେ ଆମକୁ ତ ଫେରନ୍ ମିଳିବା ଉପରେ ସେଇ ଦେଖିଲା ବେଳକୁ ଆମକୁ ସେତିକି ଖଟିଲି ମାନେ ଚାକିରି କଲା ପରଠାରୁ ରେଗୁଲାର ହେଲାନି।
ହଁ।
ସେମିତି ରହି ରହି ରହି ରହି ରହି ରହି କେତେ ଦିନ ପରେ ରେଗୁଲାର ହେଲା ଯେ ଦେଖିଲା ବେଳୁ
ପଇସା ବା ଯେ ଦରମା ଦନ ଠିକ ସେ
ଆରେ ସେତେବେଳେ ମତେ ଆସିଥିଲା ଜବ୍ ଅପ୍ସନ ଆସିଥିଲା ବହୁତ ବହୁତ କମ୍ପାନୀ ଫମ୍ପାନୀ ମୁଁ କହିଲି କମ୍ପାନୀରୁ କଣ ଜବ ଆଣିବା ବଟ ଟିଚରସିପ ନେଇଯିବା ଭଲ ଲାଗିବ। ଟିଚରସିପ୍ ରେ ଯୋଉ ଦହ ଗଞ୍ଚ କୁହନି କୁହନି ଏ ସଳା ଖେଚେଡା ପିଲା ଯାହା ହଉଚନ୍ତି ଜଣଙ୍କୁ ମାନେ ମାଡ଼ପିଟ ହଉଚନ୍ତି ଜଣଙ୍କୁ ଧଇଲା ବେଳକୁ ଆଉ ଜଣେ ତାକୁ ବାଡୋଉଚି ଆଉ ତାକୁ ଧୋଇଲା ବେଳକୁ ସିଏ ତାକୁ ବାଡୋଉଚି। କେମିତି ତାଙ୍କ ଚାଲୁଚି ଆଉ କଣ କରିବ।
ଆମ ଆଡେ ବା ପିଲା ଯାହା ହଉଛନ୍ତି କଣ କହିବି ଆମ ଆଡେ ଦିଟା ଭେଣ୍ଡା ପିଲା ହୁଁ।
ଅଣ୍ଡା କଣ କଲା ଗୋଟେ ପତଳା ପିଲାଟାକୁ ମାଇଲା। ସିଏ ଯେମିତି ମାଇଲା ସି ସିଏ ଆସିକି ମତେ କହୁଚି ସାର ଇଏ ମତେ ମାଇଲା। ମୁଁ ତାକୁ ମାରିଲି ସେ ଦୌଡ଼ିଗଲା ତା ବଉକୁ ଡାକି କି ଆଣିଲା। ସାର୍ ମତେ ମାଇଲେ। ତା ବୋଉ ଆସି ମତେ ପାଟିକରୁଚି ସାର ମୋ ପୁଅ କୁ କାଇଁ ମାଇଲ।
ହୁଁ।
ଏୟା ଆଉ କଣ କରିବ ଏଇ ଭଳିଆ ଚାଲୁଛି। ଆଉ ଆପଣଙ୍କ ଖବର କଣ ସେପଟେ।
ଏପଟ ଏ ପିଲ ଗୁଡା ଯେହେତୁ ହେଡମାଷ୍ଟର କଣ କରୁଚି ନା ଗୋଟେ ବାଡି ଧରିଚି। ବାଡ଼ି ଧରିକି ବୁଲୁଚି ସବୁଆଡେ ସେ ପିଲା ଟିକେ ଡରିକି ରହୁଛନ୍ତି ନହେଲେ ଆମକୁ ଖାତିରି କରୁନାହାନ୍ତି ଆମକୁ ବେ ବା ତୁ ତା ଏମିତି।
ଆଚ୍ଛା।
ହୁଁ।
ତ ସଉ ଆଉ ତ ବର୍ଷ ଦି ବର୍ଷର କଥା ତାପରେ କିଏ କୁଆଡେ ସବୁ ପଳେଇବା ମୁଁ କହିଲି ଆଉ ତ ବର୍ଷ ତ ଦିବସର କଥା ଦେଖାଯାଉ କଣ ହେଉଛି ଆଉ।
ହୁଁ।
ଆଉ
ହଁ ବର୍ଷ ଦ ବର୍ଷ ପରେ ରିଟାୟାର୍ଡ ହେଇକି ଘରେ ବସିବା କଥା ଗୋଟେ ନୂଆ ଜୀବନ ଆଉ କଣ କହୁ। ଛ ଭାଇନା।
ସେଇ କଥା ମୁଁ କହିଲି ଆପଣଙ୍କ ସ୍କୁଲ ସେପଟେ ରଙ୍ଗ ଫଙ୍ଗ ହେଲାଣି ଆମର ସେପଟେ ଏପଟେ ସେଇଠି ହେଇଗଲାଣି ହନୁମାନ ରଙ୍ଗ। ଅରେଞ୍ଜ କଲର ଆମର ଏ ଏପଟ ସବୁା ଅରେଞ୍ କଲର ହେଇସାରିଲଣି।
କଣ ହୁଁ।
ଆପଣଙ୍କର କଣ ଅରେଞ୍ଜ ହେଲାଇଁ ନା ସେଇ ଗ୍ରୀନରେ ଅଛ?
ସେଇ ଗ୍ରୀନ ରେ ଅଛୁ ଆଉ। କଣ ହେଡମାଷ୍ଟର ତ ପୁରୁଣା କାଳିଆ ବୁଢା ଅଛି। କି ଆଉ କିଛି ହଉନି।
ସେଇ ବା ଆମ ସ୍କୁଲ ଗେଟ ସେମିତି ଏ ଛୁଆ ଗୁଡା ଚଢି ଚଢି କି ଦହି ବରା ଖାଇବା ସକାଶେଦହି ବରା ଗୋଟେ ପିଲା ବାହାର ଆସି ଏ ଗେଟ ଜେହେତୁ ବନ୍ଦ କରିଛନ୍ତି ଏ ଚଢି ଚଢି ଗେଟ ଟାକୁ ଭାଙ୍ଗି ଦେଇଛନ୍ତି। ସେ ଷଣ୍ଢ ଫଣ୍ଡ ଆସିକି କ୍ଲାସ ରୁମ ରେ ଆସିିକି ଶୋଉଛନ୍ତି। ସେ ଗୋବର ଫୋବର ଖେଳେଇ ଦେଇ ଯାଉଛନ୍ତି କଣ କହିବ କର।
ଆମର ଗୋଟେ ଆସେଇ ନଡିଆ ଆଇସ୍କ୍ରିମ ବାଲା ପିଲା ସିଏ ଗେଟ ବାହାରେ ଠିଆ ହେଇକି ବିକେ ଥରେ ଗେଟ ଭି ରେ ଆସି ବିକୁଥିଲେ ଯେ ପିଲା ଏମିତି ତାପରେ ଚଢିଲେ ସେ ତା ଆଇସ୍କ୍ରିମ ସହ ସବୁ ତାର ତଳେ ପଡ଼ିଗଲା ମାନେ ସବୁ ମାଟିରେ ମିଶିଗଲା ତା ତାକୁ ଲାଷ୍ଟରେ ସିଏ ଆସିକି ପ୍ରିନ୍ସିପାଲ ପାଖରୁ ସବୁ ଟଙ୍କା ନେଇକି ଗଲା ଦତିି ଟଙ୍କାର ତାର ମାଲ
ବା
କହିଲେ ଆପଣଙ୍କ ପିଲାଙ୍କ ପାଇଁ ମୋର ଧନ୍ଦା ଲସ୍ ହେଲା ଆପଣ ମୋତେ ପଇସା ଦିଅନ୍ତୁ।
ସେ ବା ଗୋଟେ କୁକୁର ଅଛି କଲେଜ ରେ ଧରି ସ୍କୁଲରେ ଗୋଟେ କୁକୁର ଅଛି। କୁକୁର ନାଁ ହଉଚି ଟ ପକ୍ଷୀ
ହଁ।
କଳିଆ କୁକୁରଟା ତ କିଏ କେତ ତାକୁ କାଳ ଡାକନ୍ତି କିଏ କେ ତାକୁ ଟଫି ଡ଼ାକନ୍ତି। ତାକୁ ମୁଁ ବିସ୍କୁଟ ଦିଏ ତା ଟିକେ ଅଭ୍ୟାସ ହେଇଯାଇଛି। ତ ସେ ଯେତେବେଳେ ମୁଁ କ୍ଲାସ କରିବି ସିଏ ଆସି କ୍ଲାସ ରୁମ ରେ ଆସି ଶୋଇବ କବାଟ ପାଖରେ କିନ୍ତୁ ଯାହାକି ଏକ ଲାଗୁଥିବ। ସେ ଚାହିଁଲେ ବି ଯାଇପାରିବନି। ସେ ଗୋଡେଇବ କାମୁଡ଼ି ଆକୁ ବା ସେ ଗୋଡେଇବ କାମୁଡ଼ି ଆକୁ ହେ ଏ ଯୋଉ ମୋ ପିରିୟଡ ରେ ସମସ୍ତେ ବସିଲେ ଏକକ ଯିବେନି
ଆ ବଢିଆ ଆଉ ଗୋଟେ ସିକ୍ୟୁରିଟି ଗାର୍ଡ ପରୀକା ଆଉ ପିଲା ଡିଷ୍ଟର୍ବ ହେବେନି ଫୋକସ ରହିବ ଆଉ
ହଁ କିନ୍ତୁ ଇଏ ଗେଟ ଟା ଭାଙ୍ଗିଦେଲେ ଡେଲି ଫଣ୍ଡ ଆଏ କହୁଉଛନ୍ତି ଗୋବର ଫୋବର
ଗୋଟେ ଗୋଟେ ଏଇ ବାଉଁଶ ଫାଉଁଶ ପୋତିକି ଗୋଟେ କରିଦିଅବ ଗୋଟେ ସେମତି ଟେମ୍ପରାରୀ ପର୍ପୋଜ ପାଇଁ କରିଦେଇଥ।
ହଁ ଦେଖୁଚି ତ।
ହୁଁ। ଆଉ ମୋର ଗୋଟେ ରେଜିଷ୍ଟ୍ରେସନ କାମ ଥିଲା ଆପଣଙ୍କର ଏଇ ଯୋଉ ଆମର ବିଇଡି ଅଫିସରେ ଗୋଟେ କରିଦେଇଥିବେ।
ଓହୋ ଆଚ୍ଛା ହୋଉ ଆପଣ କଣ କରିନଥିଲେ କି?
ନାଁ ନାଁ ଆପଣ କହିଚନ୍ତି। ହଁ କଣ ଦିନେ ଦି ଦିନ ହେଲାଣି ଆପଣ କହିଲେ କରିବେ ବୋଲି। ମୁଁ ଫିରବି ଆପଣଙ୍କୁ ହ୍ୱାଟ୍ଆପ୍ ରେ ଆଉଥରେ ଡାକ୍ୟୁମେଣ୍ଟ ଗୁଡାକ ପଠେଇ ଦୋଉଚି।
ସେ ମୁଁ ବା ଓର ପାଉନି। କଣ ଏ ବୁଝି ପାରୁନି ହ୍ୱାଟ୍ସ ସବୁ ଜିନିଷ ସେଗୁରା କେବେକାର ସେ ମୁଁ ବୁଝିପାରୁଚି ଯେ
ଅ ହଉ ନହେଲେ ମୁଁ ଆପଣଙ୍କ ଘରକୁ କେବେ ଗୋଟେ ଫ୍ରି ହେଲେ ଯିବି। ଆଜି ଭାବୁଚି ଚାରିଟା ବେଳକୁ ଯିବି। ସେ କାମଟା ଆପଣଙ୍କୁ ଦେଖେଇଦେବି। କରିଦେବି। ମୋର କାହିଁ କହିଲା ମୋର ସେଠି ପେନସନ ପଇଷାଟା ଅଟକିକି ରହିଚି। ଉଁ ହୁଁ କାମ ଦାମ ଚାଲିଚି କିନ୍ତୁ ସେ ହେଡମାଷ୍ଟର ତ ପେନସନ କାଟି ଦୋଉଚୁ ଅଧା। ମାନେ ମୋ ଦରମା ମାସକୁ ସା ଷାଠିଏ ହଜାର ହେଲେ ସେ ମାସକୁ କୋଡିଏ ହଜାର ଟଙ୍କା ଦରମା କୋଡିଏ ହଜାର ଟଙ୍କା ପେନସନ ଦବ। ଆଉ କୋଡିଏ ହଜାର ଟଙ୍କାରେ ମୁଁ କେମିତି ଚଳିବି କହିଲ?
ସେଇ କଥା। ହଇରାଣ ହେଉଥିବ ଆଉ।
ଖାଇଆ ପିଆ ଖର୍ଚ୍ଚ ର୍ଚ୍ଚ ଆଉ କୋଡିଏ ଟଙ୍କା ହେଇଯାଉଚି ଦିନକୁ ଦି ଦିନ ତିନ ଦିନ ସପ୍ତାହକରେ ଆଉ ମୁଁ ଫେରେ ଡ୍ରେସ୍ ଅଛି ଭଲ ପର୍ବପର୍ବାଣ ଅଛି ସବୁ କଥା ବୁଝିଲା ବେଳକୁ କେମତି ହବ।
ସେଇଟ ହିଁ ସତ କଥା।
ସେଇ କଥା କହିକି ତାକୁ
ତା ମାନେ ସବୁ ସ୍କୁଲର ହେଡମାଷ୍ଟର ଗୋଟଏ କାଟର।
ଗୋଟିଏ ପ୍ରକାର ଆଉ। ଗମେଣ୍ଟ ଯୋଉ ନୂଆ ନୂଆ ଯଦି କରନ୍ତା ସମସ୍ତଙ୍କୁ ତାପରେ ଏ ପଇସା ଟିକେ ବଢାନ୍ତା ଯଦି ଟିଚର ମାନଙ୍କର ବଢ ସେଗୁଡା ତ କିଛି କରୁନି ଗମେଣ୍ଟ ଆଉ।
ଏବେ ତ ଏଇ ଯୋଉ କଣ୍ଟ୍ରାଚଆଲ ରଖି ଦଉଚନ୍ତି ଇଏ ତ ଭହୁରି ଭାରି ହଇରାଣ କଣ୍ଟ୍ରାଚଆଲ ରଖୁଥିଲା ବେଳକୁ ଆମର ଦେଖିଲା ବେଳକୁ କାମ ଅନ୍ଦା କିଛି ନାହିଁ ଗଲା ବସି ବସି ବସି ବସି ଘରକୁ ଯାଅ। ଆଉ ଯାହା ଟିକେ ରେ ଏବେ ବସୁଥିଲୁ ସେ କଣ୍ଟ୍ରାଚୁଆଲ ପଦବି ଉଠେଇ ଦେଇଛନ୍ତି। ଇଏ ମୁଁ କାମ ନଦି ଦଉଛି
ହଁ ଏମିତି କଥା ଆଉ କଣ କହିବି।
ଆଉ କଣ କରିବା ତମ ବିଷୟରେ ସରିଲାଣି ଆମ ବିଷୟ ସରିବା ଉପରେ ହେଲାଣି।
ଆଉ ହଁ ସୋଇନା ଜଷ୍ଟ କି ପେପର ୱକ ଅଛି। ଖାଲି ପେପର କାମ ରେ ତିନିଟା ଅଛି ତାକୁ ଟିକେ ତା ଚେକିଂ କରକି ପକେଇଦବେ କାଲି ସକାଳେ ପିଲାଙ୍କୁ ଦେଇଦବା
ଆଚ୍ଛା।
ହଁ ସାର୍ ନିଅନ୍ତୁ ସାର୍ ପେପର ଚେକିଂ କରିଦେଇଚି ହଁ ହଁ ହଁ କୁହନ୍ତୁ ଭାଇନା।
ହଁ ମୁଁ କହିଲି ଏଇ ଯୋଉ ଟେନ୍ଥ ପେପର ନା ପ୍ଲସ ଟୁ ର?
ଏଇ ପ୍ଲସ୍ ଟୁ ପିଲାଙ୍କର ବା ଟେନ୍ଥ ବସିକି ଗଲେଣି କେତେବେଲୁ।
ଓହୋ ହୋ ଆପଣଙ୍କର ସ୍କୁଲ ରେ କଣ ଭଲ ପରସେଣ୍ଟଟେଜ ଆସେ ବୋଲି ମୁଁ ଶୁଣିଚି ଆଉ କଣ ଆସିଥିବ ବୋଧେ ଆଉ।
ତା ନହେଲେ ହାଇଷ୍ଟ ହେଇଚି।
ହୁଁ ଆପଣଙ୍କର ସ୍କୁଲରେ
ହଁ ଆମ ସ୍କୁଲରେ ତ ସେଇଭଳିଆ ଆସିଛି ଆଉ
ହୁଁ।
ହଉ ସଇଲା ଆମେ ତାହେଲେ ରହୁଛି ଆଉ ମୁଁ ପରେ କେତେବେଳେ ଫାଙ୍କା ହେଲେ କଲ କରିବେ।
ହୁଁ ହୁଁ ମୋର କାମ ଟା କରିଦେଏ ମୁଁ ଚାରି ଟା ବେଳକୁ ଯିବି ନ ଦେବି।
ହଁ।